ହାଲୋ।
ହଁ ସାଙ୍ଗ କହ ଆଉ କେମିତି ମନେ ପଇଲା ତ।
କଣ କରୁଛ।
ଏଇ ବସିଚି ତୁ।
ହଁ ବେ ଏଇଠି ବସିଥିଲି ସାଙ୍ଗମାନଙ୍କ ସହ।
ଆଉ ଖାଇ ସାରିଲୁ ନା ଖାଇନୁ।
ନା ଖାଇନି ତମେ ଖାଇସାରିଲ।
ହଁ ମୁଁ ଖାଇସାରିଛି।
ଆଉ ଚାଲ ତାହେଲେ କୁଆଡେ ଗୁଟେ କ ଚାଲ ତାହେଲେ ହଁ ସମସ୍ତଙ୍କୁ ନବା ଚାଲ ରଜରେ କୁଆଡେ ଗୋଟେ ପାହାଡ। ମାନେ ଜଙ୍ଗଲ ଫଙ୍ଗଲ ଦେଖିକି ଯିବା କୁଆଡେ ବୁଲିବା ପାଇଁ।
ହଁ ଚାଲୁନୁ ମୁଁ ବି ସାଙ୍ଗ ସେଇ କଥା ଭାବୁଥିଲି।
ତମେ ବି ଭାବୁଥିଲ।
ହଁ ମତେ ତ ବହୁତ ଭଲ ଲାଗେ ପାହାଡିଆ ଅଞ୍ଚଳ କୁ ଯିବା ପାଇଁ। ସେଠିକା ପରିବେଶ ବହୁତ ଶାନ୍ତ ସୁନ୍ଦର ହଁ ନିଶ୍ଚିତ ଯିବା। ତୁ ତ ଜାଣିଥିବୁ ପାହାଡିଆ ଅଞ୍ଚଳ।
ନାଁ। ପାହାଡ ଅଞ୍ଚଳରେ ତ ଦେଖିବ ସବୁ ସକାଳୁ ସକାଳୁ ହୁଁ। ହଁ ମାନେ ଥଣ୍ଡା ପବନ ଲାଗିବ ପାହାଡ଼ ଅଞ୍ଚଳରେ।
ହଁ ସାଙ୍ଗ।
ଆଉ ସବୁଆଡ଼େ। ପାହାଡ ଅଞ୍ଚଳରେ ତ ସବୁଆଡେ ସବୁ ଦେଖିବୁ ସବୁଜ କଲର ସବୁ ପତ୍ର ଗଛ ମଛ ସବୁ। ଘାସ ଫାସ ଯେତିକି ଥିବ ସବୁ ଶାଗୁଆ କଲର ସବୁଜ କଲର ହେଇଯିବ। ଦେଖାହବ ପରିବେଶ ଟା କେତେ ମ ସୁନ୍ଦର ଦେଖାହବ।
ହଁ ସାଙ୍ଗ ସେଇଥି ପାଇଁ ସେ ପରିବେଶକୁ ତୁ ଯିବୁ ମାନେ ପୁରା ଶାନ୍ତ ସରଳ। ସୁନ୍ଦର ମାନେ ସେଠିକି ଥରେ ଗଲେ ଆଉ ଘରୁକୁ ଫେରିଆ ପାଇଁ ବି ଇଚ୍ଛା ହବନି।
ହୁଁ।
ଏତେ ଭଲ ଜାଗା ଯେ।
ମୁଁ ଥରେ ଯାଇଥିଲି ସେମିତି ଆମର ମୁଁ ଥରେ ସେମିତି ଯାଇଥିଲି ପାହାଡ଼କୁୁ ତାର ଦୃଶ୍ୟ କେତେ ମାନେ ତାର ପ ସବୁ ସୁନ୍ଦର ସବୁ ଜାଗା ସବୁ ସୁନ୍ଦର ଦେଖା ହୁଏ ପାହାଡ଼ ଉପରକୁ ଯାଇଥିଲି ମୁଁ। ଆଉ ଜଙ୍ଗଲତ ଦେଖିଆକୁ ଭୋଉତ୍ ମାନେ ଦେଖିଆ ବୁଲିଆକୁ କୁ ଉଁ ମାନେ ବୁଲିବାକୁ ବୋହୁତୁ ଭଲ ଲାଗେ ପାହାଡ଼ ଅଞ୍ଚଳରେ।
ହଁ ସାଙ୍ଗ। ତୁ ବିଶେଷ କରି ଯଦି ଏଇ ସଞ୍ଜ ଟାଇମରେ ଯଦି ଯିବୁ ସଞ୍ଜ ବୋଲି କଣ ପୁରା ସଞ୍ଜରେ ଯିବୁକି ଆଉ ଏଇ ଚାରିଟା ବଳୁଆ ଯଦି ଯିବୁ ଆରାମସେ ଖୁସିରେ କେତେ ବଢ଼ିଆ ପରିବେଶ ବୁଲିକି ଆସିବୁ ବୋହୁତ୍ ବଢ଼ିଆ ଲାଗିବ।
ହୁଁଉଁ ଆଉ ଉଁ ହୁଁ ଉପର ମାନେ ଉପ ପାହାଡ଼ର ଉପର ତଳ ଦୃଶ୍ୟ ଦେଖିବାକୁ କୁଇଁ ପୁରା ମନ ପୁରାକୁ ମାନେ ପୁରା ମନ ପୁରା ଦୃ ନା ମନ ପୁରା ଖୁସି ହେଇଯାଏ ଉପର ଦୃଶ୍ୟ ଆଉ ତଳ ଦୃଶ୍ୟ ଦେଖିଆକୁ।
ହଁ ସାଙ୍ଗ।
ଆଉ ଫଟୋ ଫଟୋ ଉଠେଇଆକୁତ ସେଟା ଭଲ ଜାଗାଟେ ପାହାଡ଼ନା। ଅଁ ଭଲ ଜାଗା ସେଟା।
ଆଉ ସାଙ୍ଗ ଦେଖିଥିବୁତ ଯା ପାହାଡ଼ିଆ ଅଞ୍ଚଳ ଯିବୁ ମାନେ ଦେଖିବୁ ସାଙ୍ଗେ ସାଙ୍ଗେ ସେଠି ଝରଣା ଥିବ। ଝରଣା ପାଖେରେ କେତେ ସୁନ୍ଦର ସୁନ୍ଦର ଗଛ ଫୁଲ ଗଛ ତାପେରେ ସବୁ ପ ଇଏ ଫଳ ଗଛବି ଥିବ ଆମ୍ବ ଗଛ ତାରେ କୋଳି ଗଛ ଏବେତ ସାଙ୍ଗ ଜାମୁ କୋଳି ହେଲାଣି ଜାମୁ କୋଳି ଥିବ ତାପରେ ଖଜିରୀ କୋଳିବି ପ୍ରାୟେ ଥିବ।
ହୁଁ ଆଉ ସେଠିରି ଲୋକ ଆଉ ସେଠିକାର ଲୋକମାନେତ ସବୁ ପାହାଡ଼ମାନଙ୍କରେ ଲୋକ ଯେତିକି ରୁହନ୍ତି। ସେମାନେ ସବୁ ସେଇକା ଖାଇ ଖାଇ ପିଇକି ସବୁ ଉଁ ମାନେ ସେଠି ରହୁଚନ୍ତିନା ସେଇ ଫଳମୂଳ ସେଠିତ ସେମାନେ ଚାଷ କରୁଥିବେ ଚାଷ କରୁଥିବେକି ସେଠି?
କରୁଥିବେ ଯେହେତୁ ସେମାନେ ଏକ ସୁନ୍ଦର ପରିବେଶରେ ରହିଚନ୍ତି ଚାଷ କରିବେନିନା ଆଉ କାଯଦି ଖାଦ୍ୟ ନ ଖାଇବେ ବଞ୍ଚିବେ କେମିତି ସାଙ୍ଗ କିନ୍ତୁ ସେଠାକାର ଲୋକମାନେ ବୋହୁତ୍ ଶାନ୍ତ ସରଳ ସ୍ୱଭାବ ଧରଣର।
ହୁଁ ଯେମତି ଆମେ ଏଠି ଯେମିତି ଆମେ ଆମର ଭା ଚା ମାନେ ଚାଷ କରୁଚୁ ଧାନ ଇଏ କରିକି ଭାତ କରିକି ଖାଉଚୁ ସେମାନେ କଣ ସେମିତି ଚାଷ କରଥୁବେ ଚାଉଳ ସେଧାନ?
ହଁ ସେମାନେ ଧାନ ଚାଷ କରୁଚନ୍ତି କପା ଚାଷ ମକା ଚାଷ ଆଖୁ
ପାହାଡ଼ ସାଇଟରେ ବୋଧେ ଭଲ ଚାଷ ହୁଏନା ପାଣି ଜାଗା ପାହାଡ଼ ଜାଗାନା।
ହଁ ସାଙ୍ଗ ଯେହେତୁ ଉର୍ବର ମୂର୍ତ୍ତିକା ନିହାତିତ ଭଲ ଚାଷ ହବ।
ଓହୋ। ଆଉ ସେଠିକାର ସବୁ ଦେ ଖୁଚତ ଥଣ୍ଡା ଥଣ୍ଡା ପବନ ସବୁ ବାଜିବ ଆଉ କଣ ଲୋକମାନେ ସବୁ ଶାନ୍ତିରେ ରାତିରେ ଶୁଅନ୍ତି ସେଠି
ଆଉସାଙ୍ଗ ଦେଖିବୁ କେମିତି ଚଡ଼େଇ ମାନେ ଗୀତ ଗାଉଥିବେ। ହଁ ମୁଁତ କେତେ ଥର ସମସ୍ତଙ୍କୁ ସେତେବେଳେ ସବୁବେଳେ ଘର ଲୋକଙ୍କୁ କନନ୍ସ କରେଇକି ବିଶ୍ଵାସ କରିକିରି କୁହେଯେ ନାସାଙ୍ଗ ଚାଲ ଯିବା କି କଣ ଆମେ। ବୁଲିକି ଆସିବା ବାପା ମାଆଙ୍କୁବି କୁହେ ଭାଇ ଭଉଣୀ ମାନେ ସବୁ ମିଶିକି ଯାଉ ବୁଲିକି ଯାଉ ବୁଲିକି ଦେଖିକି ଆ। ଆସୁ ସେ ପରିବେଶ ତାପରେ ଜିନିଷ ନେଇଥାଉ ବି ଆଗି ଆସୁ।
ତମେ ତାହେଲେ ଜାଇଛ ପାହାଡ କ ଅଞ୍ଚଳ ବୁଲିଆକୁ। ଆଗରୁ କେବେ ଯାଇଛ।
ହଁ ସାଙ୍ଗ ମୁଁ ତ ଯାଇଛି।
ମୁଁ ଥରେ ଯାଇଥିଲି ମୁଁ ଥରେ ଯାଇଥିଲି ବହୁତ ଖୁସି ଲାଗିଲା ଦେଖିକିନା।
ଆଉ ସାଙ୍ଗ ଖୁସି ଲାଗିବନି ନା ବାହହାରକୁ ଆମେ ଯାଉଛନ୍ତି।
ନା ଏଥର ଚାଲନୁ ସମସ୍ତେ ଯିବା।
ହଁ ନିଶ୍ଚିତ ଯିବା ସାଙ୍ଗ। ତୁ ଡାକୁଛୁ ମୁଁ ଘର ଲୋକଙ୍କୁ କହୁଛି ଆମେ ସମସ୍ତେ ମିଶିକି ଯିବା ବୁଲି କରିକି ଆସିବା।
ହୁଁ। ଆଉ କଣ ବର ଯୋଉ କଣ ଟା ଆଉ। ଆମର ତ ଏଇନା ତ ଚାଲିଛି ଆମର ଏଟା କଣ ଖରା ଋତୁ ଖରା ଋତୁରେ ତ ଦେଖୁଛ କେମିତି ହଉଛି ସବୁ ଶୁଖି ଫୁଖି ଯାଉଛି ପାହାଡ ଅଞ୍ଚଳ ସବୁ ଶୁଖି ବି ଯାଉଛି ନା।
ହଁ ସାଙ୍ଗ ଟିକେ ବର୍ଷା ହେଇଯାଉ ଥଣ୍ଡା ପାଗ ହେଲେ ଆମେ ଯିବା।
ହଁ ତମ ଆଡେ ବର୍ଷା ହଉଛି ଏବେ।
ନା ହଉନି ସବୁଦିନେ ବର୍ଷା ହୁଏ ଯେ ହେଲେ ହଉନି ତ। ଖାଲି ପବନ ଦଉଛି ଭ ବିଜୁଳି ମାରୁଛି।
ବହୁତି ଇଜି କାଲି କାଲି ବହୁତ୍ ହେଇଛି।
ଓହୋ। ଆଉ ତାପରେ ଇଆଡେ ତ ପବନ ଦଉଛି ବର୍ଷା ସେମିତି କିଛି ହଉନି। ଏଠୁ ଛାଡି ଯାଉଛି ସେ ସେମିତି ପବନ ଉଠଉଛି କିନ୍ତୁ ଛାଡି ଯାଉଛି ହଉନି ବର୍ଷ ପ୍ରାୟ ତିନି ଯେ ଆମ ମଝିରେ ଥରେ ହେଇଥିଲା ଜୋରେ ଭୟଙ୍କର ରୂପରେ ହେଇଥିଲା ସେଇ ବର୍ଷରେ ଯିବୁ ଗାଈ ଗୋରୁ ମାନଙ୍କର ଜୀବନ ଗଲା ଗଛ ପରି ଗଛ ପଡିିକି ରା ଏଥର ପିଡିଲା ବିଦ୍ୟୁତ୍ ବଢିଲା ବିଦ୍ୟୁତ ବି ରହିଲାନି ଲାଇନ୍। ଏବେ ଏମିତି ଚାଲିଛି ଆଉ।
ଆଉ ପାହାଡ ଅଞ୍ଚଳରେ ତ ସବୁ ଦେଖୁଥିବୁ ଯୋଉ ପଶୁ ପ ପକ୍ଷୀ ମାନେ ସବୁ ତାଙ୍କୁ ବି ରହିବାକୁ ତାଙ୍କୁ ଭଲ ଲାଗେ ପକ୍ଷୀ ମାନ ସବୁବେଳେ ମାନେ ଚିରାଳୁ ଥାନ୍ତି ପ ପକ୍ଷୀ ମାନେ ସବୁ ନାଇଁନା ହେତବେଳେ ପାହାଡ଼ ଅଞ୍ଚଳରେ ଥଣ୍ଡା ଲାଗିବ ସବୁ ପକ୍ଷୀମାନେ ସବୁ ହେଇଠି ଉଡ଼ନ୍ତି ସବୁ।
ହଁ। ହଁ ସାଙ୍ଗ ମୁଁ ବି ଭାବୁଛି ଗଲେ ଭଲ ହୁଅନ୍ତା। ସବୁବେଳେ ତ ଘରେ ରହୁଛନ୍ତି ହୁଁ ସବୁବେଳେ ତ ଘରେ ରହୁଛନ୍ତି। କେତେବେଳେ ଯାଇକି ଗୋଟେ ଶାନ୍ତିରେ ବୁଲିକି ଆସନ୍ତେ।
ହଁ ଏଇ ବର୍ଷ ଭାବୁଛି ଯିବା ବୋଲି। ତମେ ଘର ଲୋକ ସହିତ କଥା ହୁଅ ଯଦି କହିଲେ ତାହେଲେ ଯିବା ଆଉ।
ହଉ ସାଙ୍ଗ ନିଶ୍ଚିତ ଘର ଲୋକଙ୍କ ସହ କଥା ହଉଛି ଆମେ ମିଶିକରି ଯିବା। ଦେଖିକି ଆସିବା ଆଉ।
ଉଁ ସିଆଡେ ଜଙ୍ଗଲ ପା ପାହାଡ ଅଞ୍ଚଳ ସବୁ ମାନେ ଯେମିତି ଯା ଗୋଟେ ଭଲ ଜାଗା ଦେକି ସେଠି ଗୋଟେ ଭୋଜି ଟେ କରିଦବା।
ହୁଁ।
ଖାଇ ଖୁଆକି ସବୁ ଆଉ ଥରେ ଆସିବା ସଞ୍ଜ ସଞ୍ଜ ସଞ୍ଜ ସୁଦ୍ଧା ଆଉ।
ହଁ ସାଙ୍ଗ ଭଲ ହବ।
ହଁ।
ଆଉ ଗଲେ ବି ଖାଲି ଖୁସି ହେବା ଘର ଲ ବି ଦେଖିକି ବହୁତ ଖୁସି ହେବେ।
ହୁଁ ଆଉ ଏବେ ତ ସବୁ ଶୁଖି ଯାଇଥିବ ନା ଖରା ଦିନ ଏବେ ସବୁ ସବୁ ମାନେ ଶୁଖି ଯାଇଥିବ ଗଛ ପତ୍ର ଝରଣା ଯୋଉ ପାଣି ଏତେ ଆସୁନଥିବ ଭାବୁଛି ବର୍ଷା ଦିନେ ଗଲେ ଭଲ ହୁଅନ୍ତା।
ବର୍ଷା ଦିନରେ ସାଙ୍ଗ ହଟାତ ବର୍ଷା ହବ। ଅସୁବିଧା ହବ କିନ୍ତୁ ଏଇ ଥରେ ଦିଇଥର ବର୍ଷା ହେଇଗଲେ ଟିକେ ଥଣ୍ଡା ପାଗ ହେଲେ ଗଲେ ବହୁତ ଭଲ ହୁଅନ୍ତା।
ହଁ। ଖରା ଦିନଯାଇକରି ଖାଲି ବୁଲି ଆସିଥାନ୍ତଲେ ଏଇଟ ଖରା ଦିନ ନା ଖରା ଦିନ ବୁଲିକି ଆସି ଭଲ ହତା ଭୋଜି ଭୋଜି କରିବାକୁ ବର୍ଷା ଦିନ ଟା ଭଲ ବର୍ଷା ଆଉ ଶୀତ ଦିନଟା
ହଁ। ତାପରେ ସାଙ୍ଗରେ ସେଠିକାର ପରିବେଶ ତ ବହୁତ ସା ବହୁତ ସୁନ୍ଦର ଆଉ ସାଙ୍କ ଦେଞ୍ ଶଳୀ ଯୋଉ ଲୋକମାନୋନ ରୁହନ୍ତି କେତେ ମତେ ତାଙ୍କୁ ବହୁତ ଭଲ ଲାଗେ??
ହଁ ତାଙ୍କର ସବୁ ଚାଳ ଘର ସେଠି ଥାନ୍ତତା ନା ଜଙ୍ଗଲ ସାଇଡ ରେ କଣ ଆଉ ଛାତ ଘର କରିହବ କି ଚାଳ ଘରେ ଶୋଇବାକୁ ବି କେତେ ଶାନ୍ତି ଲାଗେ ତାଙ୍କୁ ମାନେ ଲୋକଙ୍କୁ।
ସେଠିକା ର ଝିଅ ମାନଙ୍କୁ ଦେଖିଲେ କେତେ ନିରୀହ ଝିଅ ଭଗବାନ।
ହୁଁ।
ମାନେ ଆଜିରେ ବି ଲୋକମାନେ କେତେ ଅସୁବିଧାରେ ଚଳୁଛନ୍ତି ସେମାନଙ୍କୁ ଦେଖିଲେ ଠିକ ଅନୁଭବ କରି ହଉଛି। ଆମେ ତ ରହିଲେ ସହରରେ ନା ଗାଁ ସହରରେ ରହିଲେ। ଆମର ସବୁ ସୁବିଧା ଲାଇନଠୁ ଆରମ୍ଭ କରିକି ପାଣି ଯାଏ ସବୁ ସୁବିଧା। କୌଣସିର କିଛି ଅସୁବିଧା ନାହିଁ।
ସେଠି ଲାଇନ୍ ନାଇଁ ଭାଇନ୍ ନାଇନ୍ କିଛି ନାହିଁ ସେପଟେ ନା ଜଙ୍ଗଲ ଏରିଆ ତ ତାଙ୍କର ତାଙ୍କର ସବୁ ଯେଉଁ। ଯୋଉ ଆମର କଣ ନିଆଁ ଜଳି କରି ସବୁ ତାଙ୍କର କରନ୍ତି ଆଉ।
ହଁ ସେମାନେ ପତ୍ର ଜାଳିଲେ ସେମାନେ ଖାଉଛନ୍ତି ଦିମୁଟା ଭାତ ନହେଲେ ନାଇଁ। ଆଉ ତାପରେ ବର୍ଷା ଦିନଟରେ ଓଦା ହେଇଯାଉଥିବ ନା ସବୁ ପତ୍ର ଫତ୍ର। ଆଉ ରାନ୍ଧିକି ଖାଇବି କଣ।
ବର୍ଷା ଦିନେ ବି ସେମାନେ ବହୁତ କଷ୍ଟ କରନ୍ତି ଲୋକମାନେ ନା ତାଙ୍କର ଡାଳ ଫାଳ ଯଦି ବଢ ଜଙ୍ଗଲରୁୁ କଣ ପଡିବ ଏତି ତାଙ୍କୁ ପୁଣି ତାଙ୍କର ସେଟା ଭୟ ଥାଏ କେତେ।
ହଉ ସାଙ୍ଗ ଆମେ ନିଶ୍ଚିନ୍ତ ଦୁଇ ପରିବାର ସାରା ମିଶିକି ଯିବା ବୁଲିକି ଆସିବା ତୁ ଗୋଟେ କାମ କର ଆମେ ଏବେ ଚାଲ ଯିବା। କଉଦିନ ଗଟେ ବୁଲିକୁ ଆସିବା ଖରା ହଉପଛେ।
ହଁ ମୁଁ ବି ମୁଁ ବି ଭାବ ମୁଁ ବି ଭାବୁଛି କି କଉଦିନ ଗୋଟେ ଯାଇକି ଟିକେ ବୁଲି ବୁଲାକି ଆସିଲେ ବ ଭଲ ହୁଅନ୍ତା।
ହଁ।
ତାହେଲେ ତମେ ଘର ଲୋକ ସହିତ କଥା ହୁଅ। ମୁଁ ବି କଥା ହୁଏ ଆମ ଘର ଲୋକ ସହ। ରାଜି କରିକି ଖରା ଦିନଟା ଗୋଟେ କୋଉ ଦିନ ପଳେଇବା ଆଉ।
ହଉ ସାଙ୍ଗ।
ହଉ। ଆଉ କଣ କହିବ ନା ରହୁଛି ତାହେଲେ ଆଉ ହଉ।